ହଁ ବିରିୟାନୀ ତ ଅର୍ଡର କରଛି ଆଣିବି କିଣିକି ଆଉ।
ହୁଁ ମାନେ ସେ ଅର୍ଡର କରିସାରିଲାଣି କେତେବେଳେ ଦେବେ ଆଣିକି ସେ?
ହଁ ଅର୍ଡର କରିସାଇଲେ ନେଇ ଆଉ ଟିକେ ଅର୍ଡର କରିଚି ଦ୍ୱିପହରେ।
ଏଟା କଣ ସୁଇଗ୍ରେ ନା କଉଥରେ?
କଣ?
କୋଉଁଥିରେ ଅର୍ଡ଼ର କରିଛନ୍ତି? ସ୍ଵିଗ୍
ସେଟା ଦିଦି ଅର୍ଡ଼ର କରିସନି।
ତମେ ଜାଣିନ?
ମୁଁ ଆଡର କରିନି ଦିଦି ଆଡର କରିଦେଇଛି ଦିଦି କହିଲା କଣ ଖାଇବ ମୁଁ କହିଲି ଆ ଯାହା କିଛି କରିଦିଅ ଆଉ ସେ କହିଲା ରହ ମୁ ବିରିୟାନୀ ଅର୍ଡର କରିଦଊଛି।
ରହିଲେଣି ଏବେ।
ମୋ ମୁଁ ତ ଯାଉଛି ଆସୁଛି ଖାଲି ଏକ୍ସାମ୍ ପାଇଁ ଆସୁଛି ଯାଉଛି।
ଖାଲି ଏକ୍ଜାମ ପାଇଁ ଦେଇ ଆସୁଚ।
ହଁ ଡିସେମ୍ବରରେ ଏକ୍ଜାମ ହଉଛି ଆଉ ଜୁନ, ଜୁଲାଇ ଯାଏ ଏକ୍ଜାମ ହଉଛି।
ଖାଲି ଏକ୍ଜାମ ଟାଇମରେ ଆସୁଛ ନା କି?
ହଁ।
ପଢାପଢି ଘରେ କରୁଚ।
ହଁ।
କେତେ ବର୍ଷ ଏଇଟା?
ଏଇଟା ଦି ବର୍ଷ।
ଦି ବର୍ଷ।
ହୁଁ।
ହଉ ଆଉ।
ହୁଁ।
ଏକ୍ଜାମ ସରିଲେ ଗାଆଁ କୁ ପଳେଇବ?
କଣ କହିଲ?
ଏକ୍ଜାମ ସରିଲେ ଗାଆଁ କୁ ପଳେଇବ।
ହଁ ଏକଜାମ୍ ସରିଲା ଟାଇମ୍ ରେ ଘରକୁ ଯିବି ଭାରି।
ଆଉ ଭାଇ କଣ ପଢୁଛନ୍ତି?
ସେକେଣ୍ଡ ଇୟର।
ପ୍ଲସ ଟୁ। ତାଙ୍କର ସାଇନ୍ସ ନା ଆର୍ଟସ କମର୍ସ ତିନି ଭଉଣୀ ଯାଙ୍କ କମର୍ସ ନାଇଁ କିି ଭାଇ ଭଉଣୀ ତିନି ଜଣ ନାକ।
ମୁଁ ଭାବୁଥିଲି ସାଇନ୍ସ ନେବି ଯେ ସେ କହିଲେ ନାଇଁ କମର୍ସ ନେ଼ଇ ଜା ସ ସାଙ୍ଗସାଥି ବି ଆମ ଗାଁରେ ବି ସମସ୍ତେ କମର୍ସ।
ତମ ସେପଟେ କଣ ଖାଲି କମର୍ସ।
ଆଉ ଗୋଟେ ଗୋଟେ ଆର୍ଟସ କି ସାଇନ୍ସ ଆଉ। କିନ୍ତୁ ମୋ ସାଙ୍ଗସାଥି ଜେ ତାଙ୍କ କମର୍ସ ନେଇଛନ୍ତି।
ନାଇଁ ଆମର ପ୍ରାୟ ଏଇଠି ଆର୍ଟସ୍ ଆଉ ନ ହେଲେ ସାଇନ୍ସ କମର୍ସ ବହୁତ କମ୍।
ହୁଁ କମର୍ସ ଟା ହେତେ ବି ନିଅନ୍ତିନି ସମସ୍ତେ ଡରନ୍ତି।
ଡରନ୍ତି ମାର୍ଥମେଟିଷ୍ଟ ଟା ନା।
ହଁ।
ଗଣିତ ସେମିତି ହୋଉଥିଲେ ହବ ନା ଆଉ।
ହଁ।
ତମର ଭଲ ହୁଏ?
ମୋର ସେମିତି।
ସବୁଠୁ ତାହେଲେ ଭଲ କାର ହୁଏ ତମ ତିନି ଜଣ ଯାଙ୍କ ଭିତରୁ?
ମୋର ସବୁଠୁ ଆକାଉଣ୍ଟ ଭଲ। ଦିଦିଙ୍କର ତ ମୁଁ ଜାଣିନି ଦିଦିଙ୍କର ବି ଆକାଉଣ୍ଟ ଟା ବୋଧେ।
ହୁଁ। ଆଉ ଭାଇ ତ ଏ ବର୍ଷ ନୂଆ ଯାଇଥିବ ନାଇଁ କି? ନା ପ୍ଲସ୍ ଥ୍ରୀ ତାର ଫାଷ୍ଟ ଇୟର ବା ନା ତମ ଭାଇ ଙ୍କର।
ସେକେଣ୍ଡ ୟିଅର ତ ବୋଧେ ସେକେଣ୍ଡ ୟିଅର।
ହଁ ପ୍ଲସ୍ ଟୁ ସେକେଣ୍ଡ ୟିଅର ନା ପ୍ଲସ୍ ଥ୍ରୀ?
ସେକେଣ୍ଡୟିଅର।
ପ୍ଲସ୍ ଥ୍ରୀ ସେକେଣ୍ଡୟିଅର ନା ପ୍ଲସ୍ ଟୁ ସେକେଣ୍ଡୟିଅର କଣ କହୁଛ?
ସେକେଣ୍ଡୟିଅର ତ।
ଆରେ ବାବା ସେକଣ୍ଡୟିଅର ବୁଝିଲି ଯେ ପ୍ଲସ୍ ଟୁ ସେକେଣ୍ଡ ୟିଅର ନା ପ୍ଲସ୍
ହଁ ପ୍ଲସ୍‌ଥ୍ରୀ ସେକେଣ୍ଡୟିଅର।
ପ୍ଲସ୍‌ଥ୍ରୀ ସେକେଣ୍ଡୟିଅର।
ହଁ।
ଆଉ ସେଇଟା ତ ମୁଁ କହୁଛି ବିଜି ଅଛ କି?
କଣ କହିଲ?
କହିଲି ବିଜି ଅଛ କି ଟିକେ ଫ୍ରି ରେ କଥା ହୁଅ।
ନା ନାଇଁ ଏଇଠି ଯୋଉ ଖାଡୁ ଖାଡୁ ହଉଛି ତ ଶୁବୁନି ମତେ।
ହୁଁ ହୁଁ ହୁଁ ହୁଁ। ମୋର ଅଲଗା କିଛି ସାଉଣ୍ଡ୍ ଆସୁଛି ନା କଣ କହୁଛ?
ନାଇଁ ନାଇଁ ଇଆଡେ ଏପଟେ ଗୋଟେ ଶାଉଣ୍ଡ୍ ହଉଚି ତ ଶୁଭିଲାନି।
ହୁଁ। ଆଉ ରାତିରେ କେତଳେ କଣ ଶୋଉଚ?
ରାତିିରେ ବାରଟା।
ବାରଟା ପାଠ ପଢୁଛ ନା କଣ କରୁଛ ଏତେ ରାତି ଯାଏଁ?
ଚି ସାତଟାରୁ ଆଟା ଘଣ୍ଟେ ଯାଏଁ ପଢୁଚି
ହୁଁ।
ହଉ ଖାଆ ପିଆ କରିକି ଶୋଉଛି ଟିକେ ଦେଖୁଛି ଟିକେ ଫିଲ୍ମ ଫିଲ୍ମ ଦେଖୁଛି ଟିକେ।
ଟିକିଏ ଅନଲାଇନରେ ଯାଉଛି ଆଉ।
ଇଣ୍ଟା ରିଲ୍ସ୍?
କଣ?
ଇନ୍ସଷ୍ଟା ରିଲ୍ସ୍।
ନାଇଁ ୟୁଟ୍ୟୁବ ମୋ ପ୍ରିୟ।
ଇନ୍ସଷ୍ଟା ରିଲ୍ସ୍ ଦେଖନି?
ନାଁ।
କେବେ କରନି ନା ଇନ୍ସଷ୍ଟା?
ନାଁ।
ଫେସବୁକ୍? ହଁ ମୋର ଇନଷ୍ଟା ଆଇଡ଼ି ଅଛି ନାଇଁକି ମୁଁ ଇନଷ୍ଟା ଭିଡ଼ିଓ କରେନି କିନ୍ତୁ ଆଇଡ଼ି ଅଛି ଇନଷ୍ଟା ଭିଡ଼ିଓ ଦେ ଖେ ଟାଇମ୍ ପାସ୍ ହେଇଯାଏ ସେଇଟା।
ହୁଁ ଇନ୍ସଷ୍ଟା କଣ ଦେଖ?
ଏମିତି ରିଲସ୍ ଦେଖିକି ଆଉ ଇନଷ୍ଟାରେ ଆଉ କଣ ଆସିବ?
ହଁ ଆଉ ଫେସବୁକ୍ ଚଲାଅ?
ହଁ ଫେସବୁକ୍ ଅଛି ଫେସବୁକ୍ ମୋର ଟେନ୍ଥରୁ ଅଛି ମୁ ଟେନ୍ଥରୁ ଆଜି ଯାଏ ଗୋଟେ ଫେସ ଫେସ ବୁକ୍ ଆଇଡି ଏଇ ଆଠ ବର୍ଷ ଦଶ ବର୍ଷ ହେଇଯିବ ମୋ ଆଇଡି।
ହଁ ତମେ କେତୁଟାରେ ସୁଅ?
ମୋର ସେମିତି ଟାଇମ୍ ଟେବୁଲ ନାଇଁ ଦଶଟା ଏଗାରଟା ବାରଟା ସେମିତି ଯଉଇନ ଇଚ୍ଛା ହବ। ମୋବାଇଲ ଦେଖିବା ପାଇଁ ଦେଖିବି।
ଠିକ୍ ଟାଇମ୍ ରେ ଖାଅ ନା ଇଏ
ମୁଁ ଖା ଖାଇବା ଟାଇମ୍ ନଅଟା ନଅଟାରେ ଖାଇବି ନାଏ ସକାଳେ ଖାଇବି ଦଶଟାସିକି ରାତିରେ ଖାଇବି ନଅଟା ଏସିକି ଆଉ ଇଭିନିଂ ରେ କଣ ଟିକେ ଟିପ ଟିଫିନ୍ ଫିପିନ୍ କରିବି ବୋଲେ କରିବି ଆଉ ଦିହି ପହରେ ଗୋଟେ ଦିଟା ଆସିକି କଣ ଟିକେ ଖାଇବି ଆଉ କଣ ସେତିକି ଆଉ।
ହୁଁ, ହୁଁ ଏବେ ତ ଗାଁରେ ଆଉ ମସ୍ତି କରଛ ଆଉ।
ଆଉ କଣ କରିବା?
ହୁଁ।
ଗାଁ ଟା ଭଲ ମତେ ଟାଉନ ଅପେକ୍ଷା ଗାଁ ବହୁତ ଭଲ।
ହୁଁ ଗାଁ ଟା ମସ୍ତି ପୁରା ଗାଁରେ ବୁଲା ବୁଲି କରିବାଟା ବଢିଆ।
ଏ ଫ୍ୟାମିଲି ରହିଲେ ସୁବିଧା ଅସୁବିଧା ହେଲେ ଫାମିଲ ପାଖରେ ରହିଲ।
ହୁଁ।
ତମକୁ ଗାଁଟା ଭଲନାଁ ଟାଉନ ଭଲ?
ମତେ ସବୁଠୁ ଗାଁଟା ଭଲ ହଷ୍ଟେଲ ଭଲଲଗୁନି।
ଅ ଟାଉନ ଅପକ୍ଷା ଗାଁଟା ହିଁ ଭଲ। ହୁଁ କେତେ ଦିନ ହେଲା ରହିଲଣି ସେଠି।
ଆ ମୋର ସାତଠୁ ଆରମ୍ଭ ହେଲାଣିି ସା ଆ ଛଅ ରୁ ଆସିଲେନି ରେ ଆଉ।
ହୁଁ।
ୟାରେ ବସା ୟାଡେ ଉଠେଇଲାଣି।
ହଁ ଏପଟେ ବି ତଲ ତଲି ମାରୁଚି ମୋବାଇଲ ଫୋବାଇଲ ଚାର୍ଜ ଅଛି ତ।
ହଁ ମୁଁ ଏବେ ହଣ୍ଡ୍ରେଡ ପରସେଣ୍ଟ କରିିଦେ
ଉଁ ଲାଇନ୍ ଫାଇନ୍ କଟୁଚି ଆସୁଚି ହାରି ନା ଲେ
ନାଇ ଭୋଉ ଟାଇମ ଲାଗୁଛି କାଲି ବସା ପକେଇଲା ଆଉ ହେ ବହୁତ ଦି ଘଣ୍ଟା ପରେ ଆସିଲା ପ
ଦିଦି କହୁଥିଲେ ଏମତି ଦିନେ କଟିଥିଲା ଯେ ସେପଟେ ତାଙ୍କ ପଟ ଏମତି ଲାଇନ ଆସୁନି। ବହୁତ ପ୍ରୋବ୍ଲେମ ହୋଉଚି ଆମର ତ ଗାଁ ଗହଳି ଯଦି ଜୋର ବ ର୍ଷା ପବନ ହେଲା ହେଲେ ଦି ଦିନ ପରେ ନେଇବ
ଆସୁଚି ଏଇଟାର ମୁ ଦି ଘଣ୍ଟା ଆସୁଚି ବହୁତ ଗରମ ହଉଚି।
ଆମର ଏଇଠି ବହୁତ ଲେଟ୍ ହଉଚି।
ହଁ।
କଣ କି ଗଛ ଫଛ ଯେ ଆମରେ ଜଙ୍ଗଲ ଏରେ ଗଛ ପଛ ପଡିବ ହୁଁ ସବୁ ସତୁ ମିଳୁଚି।
କୋଉ ଛତୁ ଖାଉଚ୍ଚ।
ସବୁ ଛତୁ କୋଉ ଛତୁ କୁହନ ପାଳ ଛତ
ଏଇଟା କୋଉ ଛତୁ ଗୋଟେ ଥାଏ ଅଣ୍ଡା ବାଳା ହେଇଥିବ।
ଗୋଲ ଗୋଲ ଆମପଟେ କୁର୍କୁଡିଆ କହୁଛନ୍ତି ସବୁ ଗୋଟେ କ ଅଲଗା ଲ ଅଲଗା ନାଁ ଦୋଉଚି ସେଇଟା କିନ୍ତୁ ଆମ ପଟେ କୁର୍କୁ କୁଡ଼ିଆ ଛତୁ କହନ୍ତି ଗୋଲ ଗୋଲ ପୁରା କାଡୁ କାଡୁ କରିବ ଭାଜିଲେ ମଶ୍ ଲାଗେ।
ଏଇଟା ତ କୋଉ ମାନେ କୋଉ ସିଜିନେରେ ହୁଏ।
ଏଇ ସିଜିନେ ହବ ଘଡଘଡି ମାଇଲା ପରେ ଶାଳ ପତ୍ର ତଳେ ସେଇଟା ଫୁଟିବ। ସେରା ରେଟ ରହୁଛି ଜାଣିଚ ନା ଛଅଶହ ନା ସାତଶ ଟଙ୍କା କିଲ।
ହଁ ଏତେ ରେଟ୍।
ବେ ରେୟାର ମିଳେନି।
ଏରା ସବୁଦିନ ମିଳେ।
ହୁଁ।
ସବୁଦିନ ମିଳେ।
ସବୁ ସିଜିନରେ ମିଳେନି ଏଇ ଦି ଦି ମାସ ଖଣ୍ଡେ ମିଳେ।
ଦି ମାସ ଆଉ ନାଡ ଛତୁ।
ନାଡଛତୁ ତାର ସିଜିନ ବି ଅଲଗା।
ହଁ ଏଇଟା ବି ସମ୍ପୁ ଦିନ ହୁଏନି।
ହୁଁ।
ସବୁଦିନେ ହୁଏନି।
ନା ନା ତାର ସିଜିନ୍ ଅନୁସାରେ ହୁଁ ସିଜିନ୍ ଅନୁସାରେ ସେଇଟା ଫୁଟିବ। ଆଉ ପାଳ ଛତୁ ତ ଅନଲିମିଟେଡ ଆଉ ଖୁଦ ଛତୁ ହଁ ସେଇଟା ବାଲି ବର୍ଷା ଦିନେ ତ କୁଦୁ ଛତୁ ବାଲି ଛତୁ ପାଳ ହଁ ସେଇଟା ସବୁ ଖାଏ ମୁଁ ଛତୁ ମୋର ଫେବରାଇଟ୍।
ମୋର ବି
ହୁଁ ଛତୁ ମସ୍ତ ଲାଗେ ଖାଇବା ପାଇଁ କୁଡୁ କୁଡେ଼ ଛତୁ କେବେ ଟ୍ରାଏ କରିଚ ନା କରୀନ।
ନା ହେଟା ଖାଲି ଫୋନରେ ଦେଖିଛି ଖାଇନି।
ଏ ଖାଇବାକୁ ମସ୍ତ ଲାଗିବ ଭାଜିଲେ।
ହଁ। ଏ ଫୋନରେ ମୁଁ ଦେଖୁଚି ୟୁଟ୍ୟୁବରେ କେମିତି କଣ ବୋଧେ ଅଣ୍ଡା ଭଳିଆ ଦେଖିଛ। ହୋଉ ଦେଖିବା ଆଗୁରୁ ଏଟା ଦିଦି ଗୋଟେ କୋହୁଚନ୍ତି ଯେ ଜଙ୍ଗଲରେ ମିବିିବ।
ହୁଁ ସେଟା ଶାଳୁଆ ପତ୍ର ଶାଳୁଆ ବ ଶାଳବଣୀ ଏରିଆରେ ଶାଳପତ୍ର ତଳେ ସେଇଡା ଫୁଟେ ଆଉ। ବୋହୁତ ରେୟାର ଛତୁ ସେଉଡା। କଣ କହିଲ?
କିନ୍ତୁ ତମ ଘରେ ଏଇଟା କରିଚନ୍ତି।
ହଁ ଆମ ଘର ତ ସିଜିନ ହେଲେ ଛତୁ ଆସିବ ବାପା ଯାଉଚନ୍ତି ଜଙ୍ଗଲ ଆଡେ ନା।
କେତେ ଥର ଖାଇଚ?
ହଁ ସବୁ ବର୍ଷ ଖାଇ ମୁ ମିନ୍ୟ ହଁ ଛତୁ ହଁ ଯେତେବେଳେ ଛୁଟି ଥାଏ। ମୁଁ ବି ପିଲା ସାଙ୍ଗସାଥି ମିଶିକି ଆମେ ଛତୁ ଖୋଜି ଜାଉ ଜଙ୍ଗଲ କୁ।
ଖୋଜିିବ କି ହୁଁ।
ଛତୁ ପାଇଁ ବି ଆମ ଜଙ୍ଗଲ ଆଡେ ଯାଉ ଖୋଜି ଛତୁ। ଆମର ଯେହେତୁ ଜଙ୍ଗଲ ଏରିଆ ପିଲାଦିନୁ ଆମେ ଚଳି ଚଳିକା ଅଛୁ।
ଇଆଡ କଣ କିଏ ଆସନ୍ତି ହାତୀ ଫାତି ଆସନ୍ତି?
ହଁ ହାତୀ ଅଛନ୍ତି ଯେ ସେମିତି ସବୁବେଳେ ଆସନ୍ତି କି। କେତେବେଳେ କେମିତି ଆସୁଚନ୍ତି ଆଉ ବୋହୁତ କମ୍ କିନ୍ତୁ ଆସନ୍ତି ହା ତୀ ଫାତୀ ବାରାହା କିନ୍ତୁ ଟିକେ ଅଧିକ ଅଛନ୍ତି।
ବାରାହା ମା-ମାଂସ ଖାଉଥିବ।
ହୁଁ ବାରହା ମାଂସ ମୋତେ ବୋହୁତ ଫେବରାଇଟ୍।
ଏ ଭାଇ।
ଏଇଡା ସବୁବେଳେ ମିଳେନି ଆଉ।
ହଁ ଏଇରା ବି ଯି ଥାନା ଫାନା ବି ଜାଆନ୍ତିନି।
ହୁଁ ହେଡା ଇଲିଗାଲ୍ ନା।
ଯିଏ ଜାଣିଲି ହଁ।
ହୁଁ। ସେଟା ଇଲିଗାଲ୍ ସେଟା ମାରନ୍ତିନି। ଆମ ଏପଟେ ବାରାହା ହରିଣ ସବୁ ଚାଲିଚି।
ହଁ।
ମୟୂର ଆମ ବାରି ପଟେ ମୟୂର ଅଛନ୍ତି।
ମୟୁର
ହୁଁ।
ଆସନ୍ତି।
ହୁଁ ହୁଁ ହୁଁ।
କଣ ଖାଇବା ଦୋଉଚ?
ମାନେ ଆମେ ଖାଇବାକୁ ଦୋଉନୁ ସେ ଆମଃ ପାହାଡ ତଳେ ସେରା ଚରୁୁଚନ୍ତି ତାଙ୍କର ସେ ଖାଇବା ଆମ ଆମ ପାଖକୁ ଆସିବେ କିି ଆମେ ଗଲେ ସେ ପଳେଇବେ।
ହଁ।
ହଁ ମାନେ ପାଖାପାଖି ଚରୁଚନ୍ତି ଆଉ ହୁଁ। ହଁ ପାହାଡ ଅ-ଅଞ୍ଚଳ ନା।
ହଁ।
ସେ ସବୁ ରହୁଚନ୍ତି ଆଉ।
ହୁଁ ହୁଁ।
ତମେ ଟାଉନ୍ ରେ ପୁରା ଅଛ କଟକରେ।
ନାଇଁ ମଁ ଟାଉନ୍ ମାନେ ଏ ସ‌ଅ ଗାଁଟା ଆଉ।
ମୁଁ ତ ଜାଣିଛି ତମ ଭଏସରୁ ତମ ଦିଦି ବହୁତ ସ୍ମାର୍ଟ ଜଣ ସେ ଭୁବନେଶ୍ୱରରେ ରହିଲେଣି। କଥାବାର୍ତ୍ତା ପୁରା ଚେଞ୍ଜ ତମର ପୁରା ଚେଞ୍ଜ। ହୁଁ ତମର ଯେମତି ଗାଁରେ ରହିଲା ଭଳିଆ କଥାବାର୍ତ୍ତା ଆମ ଭଳିଆ। ସେ ଆଉ ଦିଦିଙ୍କର ଅଲଗା କଥାବାର୍ତ୍ତା। ସେ ରହିଲେଣି କେତେ ବର୍ଷ ହେଲା ନା ଭୁବନେଶ୍ୱରରେ।
ହଁ କେତେ ବର୍ଷ ରହିଲାନାହି। ମୁଁ ତ ଗ୍ରାଜୁଏସନ ସରିଲା ଟାଇମ୍ ରେ ତ ବାହାରକୁ ଆସିଲେ ଯେତେ ରେଜ୍। ତମ ହଉଛି ରୂପା ବାଲା ଆସୁଛି ଆଉ ଘରକୁ।
ହୁଁ ହ ହଉ ରଖିଦିଅ ହେଲା।
ହଁ
ଉଁ